ନାଇଁ ସାରେ ଜଣେ କଲ୍ କରିଥିଲେ ଦିଦି ଗୋଟେ।
ହୁ ହୁଁ ମୁଁ ଜାଣୁଛି ସବୁ ଜାଣୁଛି ଯେ।
ନାଇଁ ନାଇଁ ଦିଦି ଟେ କଲ କରିଥିଲେରେ।
ଦିଦି କି ଧନ ଠିକ୍ ଜଣା।
ହଁ ହଁ ନାଇଁ ନାଇଁ ନାଇଁ ନାଇଁ ନାଇଁ। କିଏ ସେମିତି ନାହାଁନ୍ତି। ଆପଣ ଭୁଲ୍ ଭାବୁଛନ୍ତି। ଆପଣ ଭୁ୍ଲ୍ ଭାବୁଛନ୍ତି।
ନା ନା ମୁଁ କିଛି ଭୁଲ୍ ଭାବିନିରେ ଭାଇ।
ଆପଣଙ୍କର ଯାହା ସବୁ ଚାଲିଛି ମୁଁ ଜାଣିପାରୁଛି ତେ
ହଁ ମୁଁ ତ କିଛି ଚାଲିନିରେ ଭାଇ।
ଚାଲିଛି ଚାଲିଛି ମୁଁ ମୁଁ ମୁଁ ଧୀରେ ଧୀରେ ମୁଁ ମୁଁ ଧୀରେ ଧୀରେ ଏବେ ଆପଣଙ୍କ ବିଷୟରେ ବହୁତ କିଛି ଜ୍ଞାନ ଅର୍ଜନ କରୁଛି। ହୁଁ କରୁଛି। କରୁଛି ନିଶ୍ଚୟ କହିବି ନିଶ୍ଚୟ କହିବି। ସ ପୂର୍ଣ୍ଣ ହେଇସାରିଲା ପରେ ନିଶ୍ଚୟ କହିବି ସେଇଟା।
ମୁଇଁ ଜଣଙ୍କୁ କହିଲି ହେଲା।
ହୁଁ ହୁଁ।
ଶୁଣୁନୁ କଥା ହେଲି ହେଲି ଆଉ କହିଦେଲି ଯେ ଏମିତି ତ ଆଉ। ତାକ ଭଲ ପିଲା ଗୋଟେ ତମୁକୁ ପଚିରୁଥୁଲା ତମେ ମନା କରିଦେଲ ବୋଲି କହିଦେଲି କି ନାଇଁ? ସେ କୋହୁଚି କି ଆଉ ସେମତି କଣ ଏ ହସି ଦେଲେ ରା ଦେଖିଦେଲା ଗୋଟେ ସ୍ମାଇଲ୍ ଇମୋଜି ଆଉ ତାପରେ ଆଉ କିଛି କହିଲା ନାଇଁ। ତିନି ଥର ରେଜିଡ଼଼୍ କଲା ଜଣେ ଜଣେ ହିଁ ତିନି ଥର ମନା କଲା ମତେ। ମୁଁ ଆଜି ଆଉଉଥରେ ମେସେଜ୍ କରିଚି ତାକୁ।
ଆରେ ବାଃ।
ତଥାପି କହିଲା ନାଇଁ ମୁଁ ଟିକେ ବିଜି ଅଛି। ମୁଁ ଟିକେ ପରେ ମେସେଜ୍ କରୁଚି ବୋଲେ ଆଉ କାଇଁ କିଛି କହିନେଇ।
ଓ ହୋ ହୋ ହୋ ହୋ।
କହିବ ବୋଧେ‌‌ ରା ରେ କି ନାଇଁ ପୁଣି କେଜାଣି
ହଉ ହୋଉ।
ବା କଲା ପରେ ସମୟ ଅତିବାହିତ କରିବା କଥା ଆଉ କଣ।
କରିବା ଆମେ।
ଆମର କେବେ ଦେବେରେ ସେଇଟା? ସେ ଆମର କଲେଜର ଯୋଉ ପ୍ରମାଣ ପତ୍ରଗୁଡ଼ାକ ଯାହାବି।
କେ ଜାଣି ମୁଁ ତ ଜାଣିନି କଣ ଶୁଣିଲି ଆବେଦନ ଷ୍ଟାର୍ଟ ହେଲାଣି ପୁଣି।
ହଁ ବେ ସେଟା କେମତି ଆବେଦନ କରାଅ ମାନେ କଣ କରିକି ଆବେଦନ କରାହବ ଅଫଲାଇନ୍
କେ ଜାଣ ମୁଁ ବି ଜାଣିପାରୁନି ସେଟା। କଣ କେମତି କରାହବ। ଆପଣ ଆପଣ ଟିକେ ଜ୍ଞାନୀ ମଣିଷ ଆପଣ ଜାଣିଥିବେ।
ନାହିଁ ହେ ବିଷୟରେ କୋଉଠି ଜାଣି ହବ।
ହଁ ପରା।
ହେଟା ପଚାର ଏଟା କେହି ଯଦି ଆପଣଙ୍କର ଚିହ୍ନା ପରିଚିତ ଅଛନ୍ତି ତ ଭାଇ ଭୋଉଣୀମାନେ ପଚାରିଲି ଜ୍ୟୋତିଇଦି ଥିଅ ନାଇଁ ତ ଆଉ ଗୋଟେ କେ ଥିବା ଯଦି ପଚାରେ ତାକୁ।
ହଉ। କଣ ହବ କିଛି ଜାଣିହୋଉନେଇ।
କଣ ଆଉ ହବ କିଛି ନାଇଁ ପକେଇବୁ ପକେଇ ମୁଁ କଣ ଶୁଣୁଥୁଲି ପିଫ ମା ନେ ଆମର କଣ ହେଟା କିସା ବୋଇଲେ କଣ ଆମ ଫାଷ୍ଟ ଦେବେ। ଯେ ପ୍ରମାଣ ପତ୍ର ଆଣି ଯାଇକି ସେଇଠି ତମେ
ଦାଖଲ କରିବାକୁ ପଡ଼ିବ ଆଉ ଥରେ।
ନାଇଁ ଯୋଉଟା ତମେ କୋହୁଚ ଯେ କର ବୋଲି ସେଇଟା ସେଇଠି ତମେ ଦାଖଲ କଲେ ତାପରେ ତମୁକୁ ଆଉ ଥରେ ଯାଇ ଯୋଡ଼େ ତମୁକୁ ମିଳିବ। ମାନେ ସେ ଫାଷ୍ଟ ଗୋଟେ ସୂଚନା ଦେବେ ଯେ ଏଇ ଦିନ ଆସିକି ତମେ ନିଅ ବୋଲି।
ଆଚ୍ଛା ଆଚ୍ଛା।
ନାଇଁ ତମୁକୁ ଯଦି ଅତ୍ୟାବଶ୍ୟକୀୟ ଜରୁରୀ କାଳୀନ ପରିସ୍ଥିତିରେ ଆବଶ୍ୟକତା ଅଛି ତ ତମେ ଏବେ ବି ଯାଇ କଲେଜରେ ମାଗିଲେ ତେବେ ବୋଲି ମୁଁ ଜାଣିଛି।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ।
ଉଁ ଯେ କାଏଁ ଆ ଆଉ ଥରେ ପଇସା ନେବେ କା ହୋ।
ନାଁ ମୁଁ ବି ଜାଣିିନେଇ ଓ। କାଣା କରବି? ମୋର ତା ମୋର ତାପରେ ଆହୁରି କିଛି ଅଭିଜ୍ଞତା ନାହିଁ ମ ତେ ଲାଗୁଛି କଁ ପାଇଁ ଗୋଟେ କିଛି ମାଗିଲା ଭଳିଆ।
ଆଗିଅ ତ ଗରିଅ କଲେଜଟା। ଅନୁଷ୍ଠାନ ପତି ଆମର ଭଲ ପାଇବା ଛି ସତ କିନ୍ତୁ ଶଳା ଅନୁଷ୍ଠାନ ଆମ ପ୍ରତି ଭଲ ପାଇବା
ହିଁ ହିଁ ହିଁ ଠିକ୍ ଠିକ୍ ଠିକ୍। ସେଇୟା ହିଁ ରହିଛି ଆମର ଅନୁଷ୍ଠାନ ପ୍ରତି ଭଲ ପାଇବା ଅଛି। କିନ୍ତୁ ଅନୁଷ୍ଠାନ ଆମକୁ ଭଲ ପାଉନି।
ଚାଲୁ ଫି
ହୁଁ। ଦେଖାଯାଉ କଣ ହଉଛି।
ଏ ତାଉ ଦି ବର୍ଷ ଯିବୁ ପରା।
କଣ?
ମୁଁ ତ ଆହୁରି ଦି ବର୍ଷ ଅନୁଷ୍ଠାନ ସହିତ ଯୋଡି ହେଇକି ରହିଲ ହଉ କହିଲି।
ନାଇଁ ନାଇଁ ଆମେ ଆଉ ଯୋଡ଼ା ଯୋଡି ହେଇକି ନାହୁ।
କେମତିକି ତମେ ପିଜି କରିବନି?
ଇଗ୍ନୋ ଟା ସିନା।
ହଁ ସିଢା ତ ସିଢା କୋଉଠି କରୁଚ?
ହଁ ତା ସହିତ ଏକା ହଁ ତା ସହିତ ଆପଣ ବି ରହିବେନି କି ଆପଣ ବି ରହିବେ ନା। ଆପଣ ବି ରହିବେ।
ବାଧ୍ୟ ରହିବା ପାଇଁ।
ହଁ ବାଧ୍ୟ ସମସ୍ତେ ବାଧ୍ୟ ରହିବାକୁ। କୋଉଠି ଏଇଠି କରିବେ ନା ଆପଣ କୋଉଠି କରିବେ?
ହୁଁ ହୁଁ।
ଦି ମନ ହେଇକି ଅଛି କଣ ହବ ଏପର୍ଯ୍ୟନ୍ତ କିଛି ଦିଶାଇଡ ହେଇପାରୁନି ମୋର।
ଓ ହୋ।
ମୁଁ ଥରେ ଥରେ ଭାବୁଛି ଭାବୁଛି ଥରେ ଥରେ ଯଦି ହେଇଗଲା ମାନେ ମୋର ଆଇନ୍ ଟା
ହଁ।
କହିଲେ ମୁଁ ହଁ କରିଦେଇ ପା ମାନେ ଆଉ କରିବିନି ଜଦି କଣ ମୋ ମୁଣ୍ଡ କିଛି କାମ କରୁନି ଆସିକି।
ହଁ ପରା।
ଏବେ ଗୋଟେ କଥା ଭାବୁଛି ରାତିରେ ଶୋଇଲା ବେଳକୁ ପୁଣି ନାଇ ଚେଞ୍ଜ କରୁଛି ଏମିତି ହେଇ ହେଉଛି।
ଓ। କଣ କରିଆ ତାହେଲେ କହ।
କଣ ଆଉ ଅପେକ୍ଷା ଅପେକ୍ଷା ଛଡା ଆ କିଛି ନାହିଁରେ ଭାଇ। ଏ ଗୋଟେ ଜିନିଷ ଏକା ମୋ ଦ୍ଵାରା ଏବେ ହେଇ ଅପେକ୍ଷା।
ଅପେକ୍ଷା ଓ ତା ତାହେଲେ ଅପେକ୍ଷାର ଅନ୍ତ କେବେ ଘଟ୍ ଟୁଛି।
ଅପେକ୍ଷାର ଅନ୍ତ ଘଟିଲା ବେଳକୁ ମତେ ଲାଗୁଛି ହେଇଯିବ ଏ ଥାଇକି ରି ଥାଇକି ହେବା।
ଦେଖାଯାଉ କଣ ହେଇପାରୁଛି କେତେ ହେଇପାରୁଛି।
ଦେଖ ଗୋଟେ ଜିନିଷ ଯଦି-ଇ-ଇ ଠିକ ଟାଇମରେ ହବ ନା ସବୁ ଠିକ ଚାଲିଲା ନାଇଁ ଯଦି ଟିକେ ବି ଯଦି ଗଡବଡ ହେଲା ଯେ ନାଇଁ ଆଉ ଏପଟ ସେପଟ ହେଲା ଟାଇମ ମାନେ ଆଉ-ଉ-ଉ ପରବର୍ତ୍ତୀ ସମୟରେ ଆଉ କିଛି ତାପତ୍ତି କରିହବନହିଁ।
ହଁ। ଏଇଟା ଠିକ କଥା।
ମୁଁ ବୋଲି ଗୋଟେ ଜିନିଷ ଅ
ସମୟ ପ୍ରତି ଆମେ
ଏ ସମୟ କ ଅବହେଳା ଲୋକ କରୁଛନ୍ତି ଯେ ହଁ କଣ ଯେ ଆଜି କାଟୁଛନ୍ତି କାଲି ଆଉ ଦି ଦିନ ପରେ
ନାଇଁ ନା ସେମିତି କଲେ ହବନି। ନାଇଁ ନାଇଁ ସେମିତି କଲେ ହବନି ସମୟ ପ୍ରତି ନିଶ୍ଚୟ ମାନେ। ଆମର ମହତ୍ୱ ପଣ ରଖିବାକୁ ପଡିବ ନହେଲେ ହବନି ସମୟ ଉପରେ ଛାଡ଼ିଦେଲେ ସବୁ କିିଛି ହବନି।
କାହିଁକି?
ଆମେ ବି କିଛି ପରିଶ୍ରମ କରିବା। ଆଉ ସମୟ ଉପରେ ଛାଡିଦବା ଯାହା ହବ ଦେଖାଯିବ।
ହାଲୋ। ଅଛୁ ତ ଅଛୁ ସ-ସମୟ ର ଅପେକ୍ଷାରେ ହିଁ ଅଛୁ। ତେବେ ମତେ ଲାଗିବ। ସେଉଠୁ ଚାରି ଦିନ କେତେ ଅପେକ୍ଷା କରିବାକୁ ଏକା ଦେଖାଯିବ ତାପରେ ନହେଲେ। ଦେଖାଯାଉ ମତେ ମତେ।
ଆଚ୍ଛା ଆଚ୍ଛା।
ତମେ ତ କରିଦବ ନା ମୁଁ ତମର ଫିକ୍ସ ହେଇଗଲାଣି ତମର। କରି ସାରିଲେଣି ଯେ ନାଇଁ ମୁଁ ସେଇଟା କରିବି ବୋଲି।
ହୁଁ।
କିନ୍ତୁ ମୋର ଏପର୍ଯ୍ୟନ୍ତ ହେଇପାରୁନି ଯେ ମୁଁ କଣ କରିବି।
ନାଇଁ ସେଇଟା ହି ତ କରିଦବୁ ଆଉ।
ସେଇଟା କରିବି ଯେ ଆରେ ବାହାରିଲେ ତ ପୁଣି ନାଇଁ ସେ ପ୍ରବେଶିକା ପରୀକ୍ଷା କରିଦେଇଥିବ ମୁଁ ଜାଣିନଥିବି ଏଇଠି ବଇଥିବି।
କେଜାଣେ ସେଇଟା ମୁଁ କହିପାରିବିନି ଏଇଟା କିନ୍ତୁ କରିଦବୁ ଆଉ। ହୁଁ।
ଜାଣିପାରୁନି ଆଗେ ଦି ଆଡେ ହେଲେ ମୁଁ କିଛି କରିପାରିବିନି ନା ପୁଣି। ବେଶୀ ଲୋଡ ନେଲା ବେଳେ ମୋର ବି ମୁଣ୍ଡ କାମ କରିବନି। ଏଥିପାଇଁ ମୁଁ ଟିକେ ଭାବୁଛି କଣ ଯଦି। ଆଇନ ଟା ହେଇଗଲା କହିଲେ। ମୁଁ ଆଉ ଯିବିନି। ଆଇନି ସରୁନି। କଣ କହିଲୁ?
ହେଇଯିବ ହେଇଯିବ ସେଇଟା ଯଦି ପ୍ରବେଶିକା ପରୀକ୍ଷା ହେଇନଥିବ ବେଲେ ହେଇଯିବ।
ସେଟା ପରା ଯଦି ହେଇଗଲା କହିଲେ ତାପରେ ପୁଣି ଆଉ ଗୋଟେ କଥା। ଏ କଟଅଫ ଖାଲି ଦେଖିବାକୁ ପଡିବ କେତେ ଯିବ।
ହ।
ଏଇନା ସେଇଠି ଯାଉଛି ସେଇଠି ଯାଉ ସେଇଠି ଉତ୍କଳରେ ଯାଉଥିଲା ବୋଧେ ବାୟାଆଶି କେତେ ଯାଉଛି।
ଓହୋ। ଏଇଟା କେମିତି ଯାଉଛି ତୁ
ମୁଁ ଯୋଉଟା ଦେଖୁଥିଲି ସ ନାଇଁ ନାଇଁ ମୁଁ ଉତ୍କଳ ମତେ ଟିକେ ଠିକ ଲାଗୁନି। ମୁଁ ଏଇଟା ପକେଇବି ଭାବୁଛି ଆମର ମଧୁସୂଦନ ରେ ପକେଇଲେ ମଧୁସୂଦନ ରେ ଯାଉଛି ଅଣସ୍ତରୀ ଇଏ ଅ ଅଣାଅଶୀ ଆଉ।
ଅଣାଅଶୀ ଅଶୀ ଅ ଅଶୀ ଧରିଲା ବେଳକୁ। ମୋର ସମାନ ଅଛି ଏକାଅଶୀ। ଯଦି ଏଥର ନାଇ ମୋର ଏକାଅଶୀ ଅଛି।
ଏକାଅଶୀ।
ହଁ ଯଦି ଏଥର ବଢି ଯାଇଥିଲା ଯଦି ବଢିଗଲା। ପଞ୍ଚାଅଶୀ ଆଡ଼େ ପଳେଇଲା ବେଲେ ତ ମୋର ଆଉ ହବନି ନା।
ହଁ।
ପୁଣି ଥରେ ଲିଙ୍ଗରାଜ ବ୍ର୍ମପୁର ଆଉ
ହୁଁ।
ଏ ଘାଣ୍ଟି ହେଇ ମ ଯଦି ହେଇଗଲା କହିଲେ ମୁଁ ପଳେଇବି ସେଇଟା ପରା କିଛି ହଉନି ଏଇଟା କେବଳ ବାଧି ଯାଉଛି ମ
ହବ ହବ ହବ ଯା ଆଉ କିଛି ଦିନ ଗଲା ପରେ ହିଁ ଜଣା ପଡିବ। ଏବେ ତ କିଛି ଜାଣି ହଉନି ସେ ବିଷୟରେ
ସବୁ ଅପେକ୍ଷା ର
ଫଳ କଣ ମିଳୁଛି ନାଇଁ କିି
ହଁ ଗୋଟ ହେଇ ଅପେକ୍ଷା କରି ଜୀବନ ଯାଉଛି କଣ କରିବା
ଅଁ ଫୋନ୍ ଟା କଣ ଦୂରେରେ ରଖିଛୁ ନା କଣ? ହ ଶୁବୁନି ତ ଠିକ୍ ସେ
ଶୁଭୁଛି ନା ଏବେ
ହଁ ଏବେ ସବୁଛି ସବୁଛି ଏଇତ ଜୀବନ ଆଉ ଆଉ ହେଇଯିବ ଏତେ ଆଇବ ଆଇବ
ହୁଁ। ଆରେ ଛାତ ଉପରେ ବସିଛି ମତେ ଲାଗୁଛି ମଶା ମତେ ଟେକି ନେବେ ବୋଲି ଯୋଁ ପ୍ରକାର ମଶା।
ମତେ ମତେ ବି ଟକିକି ନେବେ ଭାବଛନ୍ତି। ମୁଁ ବି ପ ଛାତଉପରେ ବଇଛି ତ ନାଇଁ ଅଛି ଏଇଠି କି ଅଛି
ଏମାନେ ଦିଇ ଜଣ ଅଛନ୍ତି।
ଅଛନ୍ତି ଅଛନ୍ତି। ହଉ ଯା ଖିଆ ପିଆ କରେ।
ହୁ।
ହଉ ରଖିଲି ତା ହେଲେ।
ହଉ।
ହଉ ଠିକ ଅଛି।